ହୁଁ ହୁଁ। ଏଇନା ରୋଷେଇ କରୁଛି ଆଉ।
ଆଛା ଆଉ କଣ ରୋଷେଇ କରୁଛନ୍ତି?
ଚୁଲି ଲଗେଇ ଭାତ ବସେଇଲି।
ଆଛା ଆଉ ଆଜି କଣ କରିବେ?
ଆଜି ହବ ଡାଲମା। ଶାଗ ଭଜା ଆଉ କଞ୍ଚା ଆଳୁ ଭତା। ଆଉ ସଜନା ଶାଗ।
ହୁଁ ହୁଁ ହୁଁ କଞ୍ଚା ଆଳୁ କଣ ଗୋଟେ କହିଲେ?
ମାନ ଆଳୁ ସିଝାଟା କଞ୍ଚା ଭର୍ତ୍ତା ହବ ଖାଲି ପିଆଜ କାଟିକି
ଆଚ୍ଛା।
କାଲି ଦଳା ହବ ଯେହେତୁ ଶନିବାରେ ସାଧା ଆଉ କଣ କରିବି।
କଞ୍ଚା କେମିତି କରିବେ ଟିକେ କୋହୁନାହାନ୍ତି।
ଉଁ ଆଳୁକୁ ଫାଷ୍ଟ ସିଜେଇ ଦେଇକି ତାକୁ ଚୋପା ଛଡେଇଦବା। ଛଡେଇ ସାରିଲା ପରେ ତାକୁ ଭଲସେ ଚକୁଟିଦବା ଆଳକୁ। ତାପରେ ପିଆଜ ଆମର କାଟିଥୁଆ ଚୁନ ଚୁନ କରି କ ପିଆଜ ତାକୁ ସେଥର ଦେଇକି କଞ୍ଚା ଲଙ୍କା ସାଇଟରେ ପୁରା ଦଳି ଦେଇକି ଭଲସେ ଲୁଣ ଦେଇକି ଦଳି ଦେଇକି ତାପରେ ହାଲକା ଟିକେ ଶୋରିଷ୍ ତେଲ ପକେଇ ଦେଇକି ତାକୁ ଭଲସେ ଗୁଳେଇଦବା ଉଁ ସେଟା ମାନେ ଭଲ ଲାଗେ ଖାଇବା ପାଇଁ ଭଲ ଟେଷ୍ଟ ଲାଗେ।
ପଖାଳରେ ନା କି?
ହଁ।
ପୋଖାଳ ଖାଆନ୍ତି?
ନାଇଁ
ହଁ ମୁଁ ଖାଏ ପଖାଳ।
ଆଉ ଘରେ ଘରେ ସବୁ କିଏ ଅଛନ୍ତି?
ଆଉ ଆପଣ କଣ?
ମୁଁ ଭାତ ମୋର ଭାତ ହେଇସାରିଲାଣି ଡାଲି ବି ହେଇ ସାରିଲାଣି ଆଉ କୁ କୁନ୍ଦୁରି ଭଜା ହେଇସାରିଲାଣି ଆଜି ଟିକେ ଖଡ଼ା ରାଇ କରିବି। ଆଉ ତ ଖଡା ବସେଇଚି ମସଲା ଦେଇକି।
ଉଁହୁଁ।
ସିଝିଲେ ତାକୁ ପଘାରିବି ଆଉ।
ହ ହୁଁ ହୁଁ।
ଓ ଆଗେ ଆଉ ଘରେ ସବୁ କିଏ କିଏ ରହୁଛନ୍ତି?
ଶାଶୁ, ଶ୍ୱଶୁର, ସ୍ଵାମୀ, ଝିଅ, ମୁଁ
ଓହଁ ତଥାପି ଛୋଟ ଫ୍ୟାମିଲି କହିବାକୁ ଗଲେ ନା କି? ଓହୋ ଆଉ ଝିଅ କଣ କରୁଚନ୍ତି?
ମୋ ଝିଅ ଏନା ଅଙ୍ଗନୱାଡ଼ିକୁ ଯିବ।
ସ୍କୁଲ ଯିବେ ନା କଣ?
ହଁ ତାର ମାନେ ଛୋଟ ଅଛି ନା ସିଏ ଏନା ଅଙ୍ଗନୱାଡି ଯାଉଚି। ତିନି ବର୍ଷ ତାକୁ ହେଇସାଇଲାଣି ଏବେ ସେ ଅଙ୍ଗନୱାଡି ଯାଉ ଦଶଟାରୁ ଉଁ ମାନେ ଆସୁଚି ସାଢେ ଆଠଟା ବେଳକୁ ଆସୁଚି।
ଉଁ ହୁଁ।
ଦଶଟା ବେଳକୁ ଯିମି ସାଢେ ଆଠଟରେ ଆସିବ ଉଁ।
ଉଁ ହୁଁ ଆଉ କଣ ଆଉ ପିଠାପଣା କଣ ଜାଣଚନ୍ତି?
ପିଠା ପଣା ବୋଲି ଚକୁଳି ପିଠା କରେ। କାକେରା ମାନେ ଏଠି ବୋହୁତ ଜନ୍ତି ଜୁନ୍ତା ଦିଅନ୍ତି କିନ୍ତୁ ମୁଁ ଗଢିକି ଦିଏ ଆଉ।
ହୁଁ ହୁଁ।
ନିଜେ ଯେନ୍ତିକି କରିଯାଣିନେଇ କୌଣସି ପିଠା।
ଆଚ୍ଛା।
କିନ୍ତୁ ଗ ଗଢି ଦିଏ ଆଉ ମଣ୍ଡା ପିଠା କାକେରା ହଁ ଏଇପରା ଆଉ ଚକୁଳି ଭଲ ମୁଁ କରେ ଶାଶୁ ଯେ ସେ ଚକୁଳି ତାଙ୍କର ଭଲ ସାଇଜ଼ ହୁଏନି ହଁ। ସେ କରିପାରନ୍ତିନି ପତଳା ଚକୁଳି କରିପାରନ୍ତିନି ସେପୁରା କଡ଼େଇ ପିଠା କରିକି ଖାଆନ୍ତି। କିନ୍ତୁ ମୁଁ ପତଳା ପୁରା କରେ ଦୋସା ଭଳିଆ ପୁରା ପତଳା ବି କରିପାରେ।
ଆଚ୍ଛା। ଆ ତା ଦେହରେ ଯଦି ଦଶ ତାଙ୍କ ଦୋସା ଭଳିଆ ଯଦି କରନ୍ତି ତାହେଲେ ସେଥିରେ କଣ ପକେଇଲେ ଫୁଲିବେ କହିଲ? ବିରି ଟା ଯୋଉ ଫୁଲିବ ତାକୁ କେତେ ଚାଉଳ କେତେ ବିରି ଦବା?
ଆମର ତ ହଁ।
ହଁ ମୁଁ କହିଲି କେତେ ବିରି ଆଉ କେ କି ଚାଉଳ ନେଲେ ସେ ଫୁଲିବ ପିଠାଟା ପୁରା ପତଳା ହବ।
ପତଳା ବୋଲି ବିରିଭାଗଟା ତ ଅଧିକା ହବ ମାନେ ଯଦି ଆମର କିଲେ ଚାଉଳ ଆମେ ଦଉଚେ। ଏମାନେ ଭେଦଉଚେ ଆ ସେଥିରେ ଅ ମାନେ ହଉଚି ମାଣେ ଉଁ ଉପରକୁ ମାନେ ଦେଢ ମାନେ ପାଖାପାଖି ବିରି ଟା ଦିଆଯାଏ ମାନେ ବିରି ଭାଗଟା ଅଧିକା
ଆଛା କିଲେ ପରେବି ଦିଆଯିବ ବିରି ନା କି।
ନା କିିଲେ ନୁହେଁ। ମାନେ କିଲେଠୁ କମ୍ ମାନେ କିଲୋଟା ଧର ଆମର ଦିଟା ମାଣ ରେ ଗୋଟେ କିଲୋ ହଉଚି ନା।
ହଁ।
ଜାଣିନ ଅଧ ସେରେ କୁହନ୍ତି ସେରେ ସେରା ଟା ହଉଚି ମାନେ ଗୋଟେ କିଲ ଅଧସରେ ଉପରକୁ ଟିକେ ଦେଲେ ବିିରି ଟା ସେଟା ଅଧିକା ମାନେ ଚାଉଳ ଅନୁସାରେ ବିରି ଟା ଆଉ ଟିକେ ଇଏ କରିଦେଲେ ସେଟା ହଉଚି ବାଟିକି ଯଦି ଆମେ ଗୋଟେ ଦିନ କି ମାନେ ରଖିଦବା ସକାଳୁ ବି ସେ ପୁରା ଭଲସେ ପୁରା ଫେଣି ଫେଣିଆ ହେଇକି ପୁରା ଫୁଲିକି ରହିଥିବ ସେଟା ଆମେ ନେ ଭଲସେ ମାନେ ପତଳା ଦୋସା ଭଳିଆ କରିପାରିବା ଆଉ ମୁଟା ପିଠା ବି କଲେ ମାନେ ସେଟା ସ୍ମୁଥ୍ ଲାଗେ ମାନେ କଅଳିଆ ଲାଗେ ପିଠାଟା ଟାଣେ ଜମା ହବନି ଖାଇବା ପାଇଁ ଭଲ ଲାଗେ।
ସେଟା ଫୁଲିକି ରହିଥାଏ ନା ଆଣଟା ଆଉ ଆମର ଗୋ କଣ କରନ୍ତି ରାତିରେ ଭେଦେଇଦଉ ଚାଉଳ ବିରି ମାନେ ଭେଦେଇ ଦେଇଥାଉ ଉ ସକାଳକୁ ବୋଉ ପୁରା ଗଡ଼େଇ ଗୁଡ଼ାଇ ବାଟିଦେଲେ ରାତି ବେଳକୁ ନହେଲେ ହଁ ରା ମାନେ ସକାଳୁ ରାତିରେ ଭେଦେଇ ଦେଇଥାଉ ସକାଳୁ ବାଟି ଦେଇକି ମାନେ ସକାଳୁ ଭୋରୁ ଚାରିଟା ପାଞ୍ଚଟା ବେଳକୁ ଗଡ଼େଇ ଗୁଡ଼ା ଦେଇକି ଛଅଟା ବେଳକୁ ବାଟି ବୁଟାକି ଥୋଇ ଦେଲେ ରାତି ଧର ଆମର ଆଜି ଧର ଶନିବାରେ ରାତିକୁ ଧର ପିଠା ଖାଇବାର ଥିବ
ଆଛା ଦିନରୁ ପକାନ୍ତି ନା କି?
ହଁ ନା ଶୁକ୍ରବାରେ ରାତି ଆମର ଭେଦେଇ ଭୁଦାଦବୁ ଶୋଇଲା ଟାଇମ୍ ରେ ବିରି ଚାଉଳ ଭେଦେଇଥିବୁ ସ ସକାଳୁ ଗଡ଼େଇ ଗୁଡ଼ାଇକି ବାଟିଦବୁ ରାତି ଠିକ୍ ଆଠଟା ବେଳକୁ ପିଠା ଧର ଆଠଟା ନଟା ବେଳକୁ କରିବୁ ଗରମ ଗରମ ଖାଇବୁ ନା।
ଆଚ୍ଛା ସେ ଫୁଲି ଯାଇଥିବ ଆଉ। ଆଚ୍ଛା ଆଉ କଣ ପିଠା ବନେଇ ଜାଣିଚନ୍ତି?
ଆଉ ହଉଚି କା କାକେରା କରେ କାକେରା ଗଢ଼େ ବୋଉ ଜନ୍ତି ଦିଅନ୍ତି ହେଲାକି। ହଁ ମୁଁ ହୋଉଚି କରେ କାକେରା।
ହଁ କାକେରା ଛଡ଼ା ଆଉ କଣ ରଜରେ କଣ ପିଠା କରିଥିଲେ?
ରଜରେ ତ ମୁଁ ଏଠି ନଥିଲି ବାପ ଘରେ ଥିଲି ମା ଯି ସେ କରିଥିଲେ ପୋଡ଼ ପିଠା କରିଥିଲେ ମୋ ବୋଉ ଯିଏ ସେ ପୋଡ଼ ପିଠା କରିଥିଲେ। ଆଉ ଚକୁଳି ପିଠା ହେଇଥିଲା ଆଉ ହୁଁ ଚକୁଳି ଆଉ ହଉଚି ଏ ମାନେ ମୋ ଭାଉଜ ଜଣେ ହେବେ ତାଙ୍କର ସାଦ ଆସିଥିଲା। ତ ତାଙ୍କର ଦେଇଥିଲେ ଆରିସା ପିଠା, ମାନେ ଆସିଥିଲା କାକେରା ଆରିସା ଆଉ ମୁଆଁ ପିଠା ଯୋଉ ସିଝା ପିଠା କୁହନ୍ତି। ମାନେ ବଡ କଡେଇ ଭଳିଆ ହେଇଥାଉ, ମାନେ ପୁର ଦିଆ ହେଇଥିବ ଉପରେ ନା ଭିତେରେ ପୁର ଦିଆ ହେଇଥିବ। ସେଟା ଫିସ୍-ଫିସ୍ କରିକି କାଟିକି ଖାଆନ୍ତି। ଭାଉଜ ବାପଘର ଦେଇଥିଲେ ତ ଖାଇଥିଲୁ ଆଉ।
ଆଉ ରଜ ତ ଆପଣ ଧୁମଧାମ୍ ରେ ପାଳନ କରିଥିବେ ନା କି?
ନା ଏଇ ବର୍ଷ ତ ରଜ ମାନେ ପାଳନ କରିଚୁ କିନ୍ତୁ ଏତେ ଧୁମଧାମ୍ କି ହେଇ ପାରିଲାନି କାହିଁକିନା ବର୍ଷା ଆମର ପୁରା ରଜ ତିନି ଦିନ କଣ୍ଟିନ୍ୟୁ ପୁରା ବର୍ଷା ହେଲା। ରଜ ତିନ୍ କଣ ରଜ ପୂର୍ବରୁୁ ରଜ ସରିବା ପର୍ଯ୍ୟନ୍ତ ଆମର ବର୍ଷା ହେଇଥିଲା ଗାଁ ଆଡେ। ହଁ ମାନେ ସ ସକାଳୁ ଯିବ ହାରି ଦଶଟା ଏଗାରଟା ବେଳୁକୁ ଆସିବୁ ଠିକ ଗୋଟେ ଦିଟା ବେଳୁକୁ ମାନେ ମେଘ ପବନ ଜୋରେ ହୁଏ ବର୍ଷା ହୁଏ ଯେ ପୁରା ରାତି ନଅଟା ଦଶଟା। ମାନେ ଏଗାରଟା ଏମିତି ଛାଡେ, ତ ସନ୍ଧ୍ୟାବେଳେ ଆଉ କିଛି ଫଙ୍କସନ ହେଇପାରିଲାନି ଆଉ ମଝି ର ହଁ ମାନେ ସଙ୍କରାନ୍ତି ଦିନ ଗୋଟେ ଦିନ ଫଙ୍କସନ ହେଇଥିଲା ସେଦିନ କେବଳ ଟିକେ ବର୍ଷା ଛାଡିଥିଲା ବୋଲି ରାତିରେ ଏ ଛୁଆଙ୍କର ସବୁ ହେଇଥିଲା ନାଚ ଗୀତ ଆଉ ଆମର ଗୁପଚୁପ ଖିଆ ମାନେ ଇଏ ହେଇଥିଲା ମ୍ୟୁଜିକ୍ ଚେୟାର ହେଇଥିଲା ବାଟି ଚାମଚ୍ ଖେଳ ହେଇଥିଲା କବାଡି ଖେଳ ହେଇଥିଲା। ହୁଁ ଏଇ ସବୁ ହେଇଥିଲା ସେଇଦିନ ହେଇଥିଲା ସଂକ୍ରାନ୍ତି ମଝି ରଜ ଦିନ ହେଇଥିଲା। ତାପରେ ଲାଷ୍ଟ ରଜ ଦିନ ବି ଏମ୍ତି ମାନେ ଜୋରରେ ବର୍ଷା। ପବନ ହେଲା ତାପରେ ମୋ ହଜବେଣ୍ଡ ଯିଏ ତାଙ୍କର ଟିକେ ଗାଡି ଆକ୍ସିଡେଣ୍ଟ ହେଇଗଲା ତ ରଜ ଟିକେ ସେ ସେଲିବ୍ରେସନ୍ କରିପାଇଲୁନି।
ଆଛା। ତାହେଲେ ରଥଯାତ୍ରା ହଁ ମୁଁ ବି କରିଚି ହଁ କୁହନ୍ତୁ କଣ କହୁଥିଲେ।
ଆପଣ କେମିତି ରଜ ସେଲିବ୍ରେସନ୍ କଲେ, କୁଆଡେ ଯାଇଥିଲେ ରଜରେ ବୁଲାବୁଲି ପାଇଁ?
ହଁ ରଜରେ ଆମେ ଭଲ ପାଳନ କଲୁ ପିଠା ହେଇଥିଲା। ପୋଡ଼ ପିଠା ହେଇଥିଲା ଆମର ଆରିସା ପିଠା ପୋଡ଼ ପିଠା ଆଉ ଚକୁଳି ପିଠା, ଦହିବରା ଏସବୁ ହେଇଥିଲା। ଆମର ବି ଦୋଳି ଲାଗିଥିଲା ଛୁଆ ସବୁ ଆସିଥିଲେ। ଖେଳୁଥିଲେ। ଏମ୍ତି ବେଶୀ କିଛି ଭଲରେ ହେଇନି, ବର୍ଷା ଯେହେତୁ ହେଲା କିଛି ତ ଭଲ ହେଇନି।
ହୁଁ
ତଥାପି ଏଇ ପିଠା ଦୋଳି ଏଇ ସବୁ ଖାଇକି ପାନ ଏଇ ସବୁ ଖାଇକି ରଜ ପାଳନ କଲୁ ଆଉ।
ହଁ।
ଆଜ୍ଞା ଆଉ ରଥଯାତ୍ରା କଣ କେମିତି ପାଳନ କରନ୍ତି ସେପଟେ?
ରଥଯାତ୍ରା ଆମ ବାପଘର ଗାଁରେ ବି ହୁଏ ଶାଶୁଘର ଗାଁରେ ବି ରଥଯାତ୍ରା ହୁଏ। କିନ୍ତୁ ବାପଘର ଗାଁ ରେ ଯେହେତୁ ଆମେ ଝିଅ ଥିଲୁ ରହୁଥିଲୁ ଦେଖିଚୁ କିନ୍ତୁ ଶାଶୁଘରେ ରଥଯାତ୍ରା ହୁଏ ବଡ ଆକାରରେ ମାନେ ମୋ ବାପଘର ଅପେକ୍ଷା ଶାଶୁଘର ଗାଁରେ ମାନେ ବଡ ରଥ ହୁଏ ମାନେ ଆସନ୍ତି ମାନେ ପାଞ୍ଚ ଛଅ ଖଣ୍ଡ ଗାଁରୁ ଲୋକ ରଥଯାତ୍ରା ଦେଖିବା ପାଇଁ, ଯେହେତୁୁ ଏଇଟା ଗୋଟେ ବଡ ଗାଁଟେ। ପୁରା ବଡ ଆକାରରେ ରଥଯାତ୍ରା ହୁଏ ମାନେ ହଉଚି ଖେଳନା ଫେଳନା ବିକ୍ରି ହୁଏ, ଯୋଉ ଆଇସ୍କ୍ରିମ ବାଲା ଗୁପଚୁପ୍ ବାଲା ତାପରେ ଆମର ଏଠେ ସବୁ ମାନେ ଛଣା ଛୁଣି ସବୁ ହୁଏରେ ଲୋକ ଖାଆନ୍ତି ତାପରେ ଭୋଜି ବି ଦିଅନ୍ତି। ହୁଁ ରଥ ବି ଟଣା ହୁଏ ମାନେ ପୋଲିସ ପ୍ରୋଟେକ୍ସନ ରଖିକି ମାନେ ଭଲସେ କରନ୍ତି କିନ୍ତୁ ମୁଁ ତ ଦେଖିନି ଏଇ ବର୍ଷ ଫାଷ୍ଟ ଟାଇମ ରଥ ଯିବି ଦେଖିବା ପାଇଁ। ମାନେ ଜଗନ୍ନାଥ ମନ୍ଦିର ଯିବି ମାନେ ଶାଶୁର ମାନେ ଗାଁ ତରଫରୁ ଦେଖିବି ଉଁ
ହ
ନୂଆ ନୂଆ ବାହାଘର ଯେତେବେଳେ ହେଇଥିଲା ଏବେ ବାହାଘର ପାଞ୍ଚ ପ୍ଲସ ମାନେ ପାଞ୍ଚ ବର୍ଷ ପ୍ଲସ୍ ହେଇଗଲାଣି ନା। ଏବେ ତ ଯାଇହବ ଆଗରୁ କି ନୂଆ ନୂଆ ବାହାଘର ଥିଲିବୋଲି ଯାଇପାରୁନଥିଲି କିନ୍ତୁ ମାଉସୀମା ମନ୍ଦିରକୁ ଯାଉ ଠା କ୍ରସ ଥିଲା ପରେ।
ଆଛା ଏଇ ମାଉସୀ ମା ମନ୍ଦିରରେ ଯୋଉ ନଅ ଦିନ ଯାକ ଯୋଉ ରୁହନ୍ତି। ଠାକୁର ନଅ ଦିନୀ ଯାଙ୍କର ଯୋଉ ଭୋଗ ଲାଗେ ଆପଣ ତାକୁ ଖାଇଛନ୍ତି।
ହୁଁ ନା ମୁଁ ତ ଖାଇନି। ଅଁ ହଉଛି ମୋ ହଜବେଣ୍ଟ ଏଇଆ ସେ ତ କୀର୍ତ୍ତନ କରନ୍ତି ଇଏ କରନ୍ତି ସିଏ ଯାଆନ୍ତି ଖାଆନ୍ତି। ମୁଁ ପ୍ରସାଦ ହଉଛି ମାଉସୀ ମାଙ୍କ ମନ୍ଦିରରେ ପାଇନି।
ଆଛା ହଉ। ନାଇଁ ଯୋଉ ପୋଡ ପିଠା ଟା ହୁଏ ମାଉସୀ ମାଙ୍କ ମନ୍ଦିରରେ ଜଗନ୍ନାଥଙ୍କ ପାଇଁ। ସ୍ଵତନ୍ତ୍ର ସେଟା ପୁରା ଅଲଗା ସେଇଟା ବଢିଆ ଲାଗେ ଆଜ୍ଞା।
ଏଠି ହୁଏ ଆମର ଏଇଠି ଜଗନ୍ନାଥ ମନ୍ଦିର ଅଛନ୍ତି ନା ଆମର ଏଠି ପ୍ରତିକ ଦିନ ପୋଡ଼ ପିଠା ହଉଛି ଠାକୁ ଅଭଡ଼ା ବି ଦିଆ ହଉଛି। ମାନେ ଯିଏ ଆଣିପାରିବ ଆଗରୁ ମାନେ ଗୋଟେ ଦିନ ଆଗରୁ କି ଦି ଦିନ ଆଗରୁ ବରାଦ କରିଦେଇଥିଲେ। ସେ ଯୋଉ ବାରଟା ବେଳେ ଠାକୁରଙ୍କ ଗୋଟେ ଯୋଉ ଅଭଡ଼ା ଲାଗେ। ସେ ଅଭଡାଟା ବି ଆମ ଯୋଉ ନୀତି କୁହନ୍ତି ଠାକୁରଙ୍କଠୀ ଲାଗି ସାରିଲା ପରେ। ଅବଡା ବି ଏଠି ଦିଅନ୍ତି ଭା ଭାତ ଡାଲି ଇଁ ଯୋଉ ଉଁ ଶାଗ ତାପରେ ଯୋଉ ଠାକୁରଙ୍କର ଇଏ ମାନେ ପାଞ୍ଚ ଛଅ ପ୍ରକାର ସବୁ ଦିଅନ୍ତି ଖଟା।
ଆଚ୍ଛା ମ୍ୟାଡ଼ାମ୍ ଆପଣ ଫ୍ରି ଅଛନ୍ତି କି?
ଅଁ ହଁ ଏବେ ତ ଅଛି ରୋଷେଇ କରୁଛି ମୁଁ ଅଧଘଣ୍ଟେ ପରେ ମତେ କଲ ଦିଅନ୍ତୁ ପୁଣି କଥା ହବା।
ହଁ ଠିକ୍ ଅଛି ମୁଁ ଆପଣଙ୍କୁ ପାଞ୍ଚଟା କଲ୍ ଦେବି ଆପଣ ଟିକିଏ ଫ୍ରି ହେଇକି ମତେ ମେସେଜ୍ କରିଦିଅନ୍ତୁ ଏଇଥିରେ ମୁଁ ଫ୍ରି ଅଛି ମୁଁ କଲ ଦେଇଦେବି ଆଜ୍ଞା। ହଉ ରହିଲି ଧନ୍ୟବାଦ।